ହ। ହ୍ୟାଲୋ ହଁ କଣ କରୁଛନ୍ତି?
ଆଜ୍ଞା ନଦୀ ଆଡ଼େ ଯାଇଥିଲୁ ଟିକେ।
ହ ହୋ ଆଉ ଏଇଠି ସ ସ ସନ୍ଧ୍ୟା ବେଳେ ସନ୍ଧ୍ୟା ଦେଇକି ଛାତ ଉପରକୁ ଆସିଲି ତ ମୁଁ ଟିକେ ଅଛି ଟିକେ କଥା ଲାଗିଦିଏ।
କଣ କରୁଛନ୍ତି।
ଏବେ ଏଠି ବସିଛି ଆଉ ଆପଣ?
ଆମେ ତ ନଦୀଆଡ ହେଇଛ ଆଜ୍ଞା ବହିଛୁ ଆଉ।
ଗରମ ଲାଗୁଛି ବୋଧେ?
ଥଣ୍ଡା ଥଣ୍ଡା ଲାଗୁଛି ନଦୀ ଆଡେ।
ନାଇଁ ବା ଘର ଆଡେ ତ ବହୁତ ଗରମ ଲାଗୁଛି ଏବେ ଆଜି ବର୍ଷା ଉଠେଇଥିଲା
ନାଇଁ ଆମ ଆଡ଼େ ଏ ଏ ଏତେ ଆମ ଆଡେ ଗରମ ନାହିଁ ଅଳ୍ପ ଆମ ଆଡ଼େ ଥଣ୍ଡା ଲାଗୁଛି।
ଉଁ ହୁଁ। ଆମ ଆଡ଼େ ଟିକେ ଗରମ ଲାଗୁଛି କଣ କହିଲେ ଆଜି ଖରା ଟା ବହୁତ ଜୋରେ ଟିକେ ହେଲା ତ। ହେ ଖରା ଦିନ ଯେମିତି ଖରା ହୁଏ ସେମିତି ଖରା ହେଲା ବୋ ସନ୍ଧ୍ୟା ହେଲାଣି ଗୋଳୁ ଗୋଳୁ ଉଠଉଛି ଖାଲି କରେଣ୍ଟ ଚାଲି ଯାଇଛି। ଏମିତି ଟିକେ ଗରମ ଲାଗୁଛି ଆଉ କଣ ଖାଇଛନ୍ତି ଆଜି?
ଆଜି ଭାତ ଆଣି ଡାଲି ଖାଇଥିଲୁ ଆଜ୍ଞା ଆଉ ଭଜା।
ହୁଁ ହୁଁ ଆମେ ଆଜି ଖାଇଥିଲୁ ତ ବୁଧୁବାର ଯେହେତୁ ଆଇଁଷ ବାରି ବଲେ ଅଣ୍ଡା ତରକାରୀ ଆଉ ଭାତ ଖାଇଥିଲୁ ଆଉ।
ଆଜ୍ଞା।
ଆଉ ଆପଣ କୁଆଡେ ବୁଲାବୁଲି କରି ଯିବାର ପ୍ଲାନିଂ ଅଛି ନା ନା ସେମିତି କିଛି ନାହିଁ?
ପୁରୀ ଆଜ୍ଞା ଯିବା ପାଇଁ ଅଛି ପ୍ଲାନିଂ। ଆପଣଙ୍କର ବୁଲାବୁଲି ଯିବା ପାଇଁ କିଛି ପ୍ଲାନିଂ ନାହିଁ କି?
ଆମର ଏମିତି ନାହିଁ ସ୍କୁଲ ତ ଖୋଲିଗଲାଣି ପିଲାଙ୍କର ଟିଉସନ୍ ସ୍କୁଲ ତାଙ୍କ ପାଇଁ ସମୟ ଦେବାକୁ ପଡିବ ସେମାନେ ଛୁଟିରେ ତ ଥିଲେ ବୋଲେ ସମୟ ସୁବିଧା ଦେଖିକି ଦେଖିବା କୁଆଡେ କେମିତି ଯିବା ଆଉ ଏବେ ତ ଯାଇହବନି ଦଶରା ବେଳକୁ ଦେଖିବା ସମୟ ଦେଖିକି ଆଉ।
ଆପଣ ରେ କେମିତି ଦଶହରା ପାଳନ ହଉଛି ଆଜ୍ଞା?
ଆମ ଆଡେ ଦସରା ଅ କଣ କହିଲେ ଦଶରା ତ ହୁଏ ପୁରା ନବ ନବରାତ୍ରଠୁ। ପୂଜା ଆରମ୍ଭ ହୁଏ ଯୋଉମାନେ ନବରାତ୍ର କରନ୍ତି ସେମାନେ ନଅ ଦିନ କାଳ ଉପାସ ରହି ପୁରା ଫଳମୂଳ ଖାଇକି କରନ୍ତି। କିନ୍ତୁ ଆମର ଏଠି ମେଢ ଫେଡ ଏମିତି ହୁଏନି ଆମ ପାଖରେ ଗୋଟେ ଗାଁ ଅ ଛି ସେଇ ଗାଁ ରେ ଭଲ ଦଶହରା ଆମର ପ୍ରଶାସନ ହୁଏ ଭଲ ପୂଜା ହୁଏ ବହୁତ ପ୍ରକାର ମେଢ ହୁଏ। ଆମେ ସେଇଠିକି ଯାଉ ସବୁ ବର୍ଷ ତ ଯାଇ ହୁଏନି କେତେବେଳେ ସୁବିଧା ଦେଖିକି ସମୟ ବାହାର କରିକି ଛୁଆ ତ ଜିଦି କରନି ତାଙ୍କୁ ନେଇକି ଟିକେ ବୁଲେଇକିବା ପାଇଁ ନେଇକି ଯାଉ। ଅ ବୁଲାବୁଲି କରୁ ସେଠି ବି ଭଲ ଗୋଟେ ଭଲ ଲାଗେ କଣ କହିଲେ ବଳଦ ଯାତ୍ରା ବି ହୁଏ। ହୁଁ ସେଠି ଦେଖିବା ପାଇଁ ସେଇଟା ବହୁତ ଭଲ ଲାଗେ ବହୁତ ଆଡୁ ବହୁତ ଲୋକ ଆସନ୍ତ ବହୁତ ବି ଭିଡ ହୁଏ। ଯାଇକି ବୁଲିକି ଆ ସୁଚନ୍ତି ଏମିତି ଆମ ଆଡେ ଏମିତି ଦଶହରା ଟା ଏତେ ଇଏ ନାହିଁ କିନ୍ତୁ ଆମ ପାଖରେ ଯଉଟା ହୁଏ ବହୁତ ଜୋରରେ ହୁଏ। ହଁ ଆପଣଙ୍କ ଆଡେ କଣ କେମିତି ହୁଏ?
ଆମ ଗାଁ ଆମଆଡେ ବଳଯାତ୍ରା ଫେମସ ଅଛି।
ହଁ ହଁ।
ମୂର୍ତ୍ତି ଫୂର୍ତ୍ତି ବି ଏ ଆଉ ବଳଦଙ୍କୁ ବୁଲେଇଆକୁ ନିଅନ୍ତି।
ହଁ ହଁ ଆଉ କଣ କେମିତି ହୁଏ? ଆଉ ଆପଣଙ୍କ ଆଡେ ରାବଣ ପୋଡି କରନ୍ତି ନା ନା ନାଇଁ?
ଆଜ୍ଞା ଆଜ୍ଞା, ଆପଣଙ୍କ ଆଡେ?
ଆମ ଆଡେ ତ ରାବଣ ପୋଡି ହୁଏନି ଛୁଆ ମାନେ ମିଶିକି ଗୋଟେ ଛୋଟା ଛୋଟ ଆକାରରେ ଗୋଟେ ହୁଁମ ରାବଣ କୁଏ ଆଉ।
ଡିଜେ ଆସିନି ଆପଣଙ୍କ ଘରେ?
ନାଇଁ ନାଇଁ।
ଆଉ?
ମୁଁ ଏଇଠି ବସିକି ଆପଣଙ୍କ ସାଙ୍ଗରେ କଥା ହଉଛି ଗୋଟେ ସାପ ଚାଲି ଆସିଲା।
ଓ ହୋ ହୋ।
ଗୋଟେ ସରୁ ସାପ ମୁଁ ପୁରା ଡରିଗଲି।
ଦେଖି କି ନି ଆଜ୍ଞା।
ହଁ ଏଇଠି ବସିଛି ତ ଏଇଟା ସେ ସାପଟା କଣ କହିଲେ ବହୁତ କୁହନ୍ତି ଏଟା କଣ କହିଲେ ଡାଳୁଆ ଗୋଖର ସାପ ବୋଲିକ କି।
ଓ ହୋ।
ପୁରା ବହୁତ ପର୍ଯ୍ୟନ୍ତ ସେ ଡେଇଁବ।
ଜମ୍ପିଙ୍ଗ କରିବା ଆଉ।
ହଁ। ଏ ପ୍ରଭୁ ମହାଦେବ ପଳାଅ ପଳାଅ ମହାଦେବ ପଳାଅ। ଏ ମା ଲୋ। ରଜରେ ଆମର ଆଜି ପୋଡ ପିଠା ହେଇଥିଲା ଆଉ ପୋଡ ପିଠା ସାଙ୍ଗକୁ କଣ କହିଲେ ଚକୁଳି ପିଠା, ମୁଆ ପିଠା ଏସବୁ ଜିନିଷ ହେଇଥିଲା ଆଉ।
ଆଜ୍ଞା।
ଆଉ ଆପଣଙ୍କ ଆଡେ?
ଆ ଆମ ଆଡେବି ସେଆ ହେଇଥିଲା ପୋଡ ପିଠା, ଚକୁଳି, କାକେରା।
ଓ ହ। ଆଉ କଣ ଆପଣଙ୍କ ଆଡେ ଫେମସ ହୁଏ?
ଆମଡ ଫେମସ ଅଛି ବରା ପ୍ରସିଦ୍ଧ ଅଛି ଆଜ୍ଞା।
ଅଁ ବରାଟା ବହୁତ ଫେମସ।
ଫେମୋସ, ଆପଣଙ୍କ ଆଡେ କଣ ଫେମସ ଅଛି ଯୋଉ କୋଉ ଜାଗା?
ଆମ ଆଡେ ଟିକେ ସେମତି ବରା ଟା ହୁଏ କମ୍ପଲସର କିନ୍ତୁ ଚଣିବରା ହୁଏ, ଉମ ଆଉ ଚାଉଳ ବରା ବି କରିକି ଆମେ ଖାଉ। ଏଇଟା ଏମିତି ଫେମସ କିଛି ନାହିଁ ସେଇ ବରା ଆପଣଙ୍କ ଆଡେ ଯୋଉ ବରା କଥା କହିଲେ ଆମ ଆଡେ ବି ସେଇ ବରା।
ଓ ହୋ ଚାଉଳ ବରା କେମିତି କଣ ତିଆରି କରନ୍ତି?
ଉଷଣା ଚାଉଳ ଜାଣିଛନ୍ତି?
ଆଜ୍ଞା।
ସେ ଉଷୁନା ଚାଉଳକୁ ବତୁରେଇକି ସେଥିରେ କିଛି ବିରି ଦେଇକି ସେଇଟା କରନ୍ତି ହୁଁ ଚାଉଳ ବରା। ସେ ସାପ ଟାକୁ ଆଜ୍ଞା ମୁଁ ଦେଖୁଛି ତ ମତେ ଡର ଲାଗୁଛି ସେ ଯାଉନି ବୋଲେ ତା ପଛେ ପଛେ ମୁଁ ପଢେଇକି ଆପଣ ସାଙ୍ଗରେ କଥା ଲାଗୁଛି।
ସେପ୍ ଜାଗାକୁ ଯାନ୍ତୁ ଭାରି ଆଜ୍ଞା। ହ୍ୟାଲୋ।
ଆଜ୍ଞା ହଁ କୁହନ୍ତୁ।
ସେଫ୍ ଜାଗାକୁ ଯାଆନ୍ତୁ ଭାରି।
ସେଟା ଘର ଆଡେ କୁଆଡେ ପଶିଯିବ ଯଦି ଅସୁବିଧା ଭାରି ବିଷାକ୍ତ ସାପଟା।
ଓହ ହଉ।
ଆଜ୍ଞା କୁହନ୍ତୁ ଆଉ ଆପଣଙ୍କ ଆଡେ କାଳୀପୂଜା କଣ କେମିତି ସେଲିବ୍ରେସନ କରନ୍ତି?
ଆମ ଗାଁ ରେ ତ ହୁଏନି ଆମ ଗାଁ ପାଖରେ ଗୋଟେ ଗାଁ ଅଛି ସେଇଟାରେ କାଳୀ ପୂଜା ହୁଏ ମାନେ ଆମେ ଯାଉ ଦେଖିବାକୁ ମାନେ ତାଙ୍କର ଯେମିତିକି ମାନେ ମାତାଙ୍କର ଚାନ୍ଦି ମେଢ ଆଉ ମାନେ ତାଙ୍କର ବହୁତ କେତେ ସେମିତି ତିରିଶ ଚାଳିଶ ଟା ମୂର୍ତ୍ତି ଆସନ୍ତି ତାଙ୍କର ପ୍ରପର ଆସ୍ଥାନ ମାଙ୍କର ଅଛି। ଆସ୍ଥାନରେ ଯାଇ ମାଆଙ୍କୁ ପୂଜା କରନ୍ତି।
ପୂଜା କରିକି ତାଙ୍କର ମାନେ ଯେମିତି ଗୋଟେ ଭବ୍ୟ ସ୍ଵାଗତ କରିକି ମାଆଙ୍କୁ ଭବ୍ୟ କଥା କଥା କରି ଭବ୍ୟ ସେଲିବ୍ରେସନ ଗୋଟେ ହୁ କରାଯାଏ ସେଇଭଳିଆ ମାନେ ମାତାଙ୍କୁ ଆଉ ଆପଣଙ୍କ ଆଡେ କେମିତି କଣ କରାଯାଏ?
ହଁ ମା କାଳୀ ପୂଜାଙ୍କୁ ତ ସିଏ ତ ପୁରା ଅପାର ମା କାଳୀ ପୂଜା। ତାଙ୍କୁ ମାନେ ଦେଖିବା ପାଇଁ ବି ଭାରି ଡର ଲାଗେ।
ଆଜ୍ଞା।
ହଁ ଦେଖିବା ପାଇଁ ଭାରି ଡର ଲାଗେ କିନ୍ତୁ ମୁଁ ଯାଇକି ଦର୍ଶନ କରିକି ଆସୁ ମା ତ ମା କାଳୀଙ୍କ ରୂପ କେହି ଦେଖିକି ଧର୍ଯ୍ୟ ଧରିକି ରହିପାରିବେ ତାଙ୍କ ରୂପ ରେ ଭଲ ସେଲିବ୍ରେସନ ହୁଏ ଆମର ବାଣ ଫାଣ ବହୁତ ଆସେ ସେତେବେଳେ ଦୀପାବଳି ପଡେ ବହୁତ ଦୀପ ଜଳଉ। ଏମତି ସେଲିବ୍ରେସନ ହୁଏ ଭଲରେ କାଳୀ ପୂଜା ଆମେ କରୁ ଆଉ।
ଆଜ୍ଞା ଆଉ
ଆଉ କଣ କୁହନ୍ତୁ କାଳୀ ପୂଜାରେ ଆପଣ କୁଆଡେ କୁଆଡେ ବୁଲିଯାଆନ୍ତି ନା ନାଇଁ?
ନାଇଁ କାଳୀପୂଜା ପ୍ରାୟତଃ ମୁଁ ଯାଇଛି ଯାଜପୁର ଯୋଉ କାଳୀ ପୂଜା ଆଉ କଲିକତା ରେ ତ ଭଲ ହୁଏ ବ ମାନେ ଇଛା ହଉଛି ଯିବାକୁ ତାପରେ କଲିକତାରେ ଆମର ଇସ୍କନର ହେଡ଼ କ୍ୱାର୍ଟର ଟା ଅଛି ନା ମାନେ ଯୋଉ ମାୟାପୁରରେ।
ମାୟାପୁରରେ ଯୋଉ ହେଡ କ୍ୱାର୍ଟର ଟା ଅଛି ସେଠିକି ବି ଯିବାକୁ ଇଚ୍ଛା ଅଛି ଆଉ କଲିକତା କି ମାୟାପୁର ବଟ ଏତେ ଅପରଚୁନିଟି ଆସିନି ଗୋଟେ ଥର ଆସିଥିଲା ଆଉ ଯେ କାଳୀପୂଜା ଟାଇମକୁୁ ଆସିନି କେବେ। ମୁଁ ତ ଭାବୁଛି ଯଦି ଏଇ ସମୟରେ ଆମର ଇସ୍ ସ୍କନରେ କିଛି କାମ ପଡିଯାଆନ୍ତା କି କାଳୀପୂଜା ଟାଇମ୍ ବେଳକୁ ମାଆଙ୍କର ଦର୍ଶନ ହେଇଯାନ୍ତା ତା ସହିତ କନର ବି କାମ ହେଇଯାଆନ୍ତା ଆଉ ଆପଣ ଆପଣଙ୍କ ଆଡେ କେମିତି କଣ ହୁଏ?
ଆମ ଆଡେ ଏମିତି ତ କାଳି ପୂଜା ସେ ଯୋଉ କଣ କହିଲେ ଏବେ ଯୋଉ ବର୍ଷ ର୍ଷା ଦିନ ଆସିଲା କି ବର୍ଷା ଦିନ ବର୍ଷା ହବାରୁ ଚାରିଆଡେ ଗଛ ପତ୍ର ଡାଳ ସବୁ କଅଁଳି ଯାଉଛି ସେ ଯୋଉ ସବୁ ପୋକ ଜୀବଜନ୍ତୁ ସବୁ ବାହାରି ବୋଲେ ସାପ କୁ ମୋର ଭାରି ଭୟ ବୋଲେ ମୁଁ ଆପଣଙ୍କ ସାଙ୍ଗରେ କ ଥା ଲାଗୁଛି ଏଇଠି ନେଟୱାର୍କ ପାଉନି ବୋଲି ଗୋଟେ ଜାଗା ଆସିିକି ଛାତ ଉପରେ ଠିଆ ଠିକେ କଥା ଲାଗୁଛି କିନ୍ତୁ ସେ ସାପ ଟା ସରୁଆ ମାନେ ଡାଳୁଆ ଗୋଖର ବୋଲି ସେ ସାପ ଟାକୁ କୁହନ୍ତି। ଉଁ ବୋଲେ ସେ ଆସି ମୋ ପାଖରେ ବୋଲେ ସେ ମୁଣ୍ଡଟା ପୁରା ଟେକିକି ଏମିତି ଅଛି ମୁଁ ପୁରା ଡରିକି ଭୟ ଲାଗୁଛି ଏଇ ଦିନ ମାନିକଟା ମୋତେ ଟୋଟାଲ ବର୍ଷା ଦିନ ଟା ଭଲ ଲାଗେନି। ଆପଣଙ୍କୁ କୋଉ ଋତୁ ଭଲ ଲାଗେ?
ମତେ ଆଚୁଆଲି କଣ କହିଲେ କି ଆଗରୁ ସବୁ ଋତୁ ଗୁଡା ଭଲ ଲାଗୁଥିଲା ବଟ୍ ଏବେ ଟିକେ ଦେହର ଇସୁ ରହୁଛି ତ ସେଥିପାଇଁ ଶୀତ ଦିନେ ମାନେ ଶୀତ ଦିନେ ଭଲ ଲାଗୁଛି। ଥିଲା ବଟ ମୋର ଏବେ ଟିକେ କାନର ଇସୁଥିଲା କାରଣ ମୁଁ ଯେତେବେଳେ କି ୟୁ ପି ଏସ୍ସି ଷ୍ଟଡ଼ି କରୁଥିଲି ଆମର କଣ ହୁଏ କି କ୍ଲାସ ରୁମ ରେ ବି ସ୍ପିକର ଲାଗିଥିଲା କାରଣ ମୁଁ ଯୋଉ କୋଚିଂରେ ସେଣ୍ଟର ରେ ପଢୁଥିଲି ତ ସେଠି କ୍ଲା କ୍ଲାସ ରୁମ ରେ ସ୍ପିକର ଲାଗିଥିଲା ସେଠି କ୍ଲାସ କଲା ବାଦ୍ ତାପରେ ୟୁ ପି ଏ ମାନେ କଣ କହିଲେ କି ଏକ୍ସଟ୍ରା ଯୋଉ ପାଞ୍ଚ ଘଣ୍ଟା ଯେ ଇୟର ବୋର୍ଡରେ କ୍ଲାସ କରିଦିଏ। ସେଥିପାଇଁ ମୋର ସେଇ ଟାଇମ ରେ ହିଅରିଂ ଲସ୍ ହେଇଯାଇଥିଲା ତ ହିଅରିଂ ଲସ୍ ଯେହେତୁ ହେଇଯାଇଥିଲା ତ ଶୀତ ଦିନେ ସେ ଥଣ୍ଡା ପଳିଲେ ଆକ୍ଚୁଲି ମୁଣ୍ଡ ବିନ୍ଧେ ତ ଏବେ ଅବଶ୍ୟ ତ ଏବେ କଣ କି ଏବେ ଗୋଟେ ବର୍ଷ ହେଇଗଲାଣି ତ ଏବେ ଟିକିଏ ଟିକେ କମି ଆସିଲାଣି ସେଥିପାଇଁ ଶୀତ ଦିନ ମତେ ଆଗରୁ ବହୁତ ଭଲ ଲାଗେ କାରଣ ଶୀତ ଦିନେ ମୁଁ ବହୁତ ଖେଳା ଖୋଳି କରିବାକୁ ଯାଏ। ଏ ଆର ବର୍ଷ ବାହାରି ନ ଥିଲି ତାପରେ ଖରା ଦିନେ ଏଇପାଲି ଦେଖୁଥିବେ ତ ଖରା ଦିନେ ଯୋଉ ଭଳିଆ ହଉଛି ବଢି ମାନେ ଆ ସାଙ୍ଗେ ସାଙ୍ଗେ ମାନେ ସଂସ୍କୁ ବାଜା କରିଦଉଛି ମାନେ ଲୋକଙ୍କୁ ଆଉ କଣ କରିବେ ସେ ଶୀତ ଦିନ ଟା ହିଁ ମାନେ ମୋ କହିବା କଥା ଯେ ବସନ୍ତ ଋତୁ ସବୁଠୁ ବଢିଆ ଯୋଉ ଟାଇମ ରେ କି ମୃଦୁ ମଳୟ ର ମାନେ ଟିକେ ସମୀରଣ ବାଜୁଥିବ। ଆଉ ଏତେ ଖରା ନଥିବ ଏତେ ବର୍ଷା ନଥିବ ସେଇ ଟାଇମ ରେ ଆପଣ ଯୁଆଡେ ଟ୍ରାଭେଲ କରିବେ କି ବୁଲାବୁଲି କରିବେ ସେଇ ଟାଇମ୍ଟା ଗୋଟେ ପରଫେକ୍ଟ ଟାଇମ୍।
ହ
ଆଉ ଆ
ହଁ। ମତେ ତ ଶୀତ ଋତୁ ଟା ଭଲ ଲାଗେ କାହିଁକି କହିଲେ ଶୀତ ଋତୁରେ ପରିଷ୍କାର ପରିଚ୍ଛନ୍ନତା କିଛି ତମେ ଏବେ ଯୋଉ ଭୟ ଲାଗୁଛି ସାପ ଭୟ ବୋଲେ ଦେଖି କଙ୍କଡା ବିଛା ବାହାରିବ ବିଛା କୋ ଯୋକ ବର୍ଷା ପବନ ହବ କରେଣ୍ଟ ପଳେଇବ ମୋର ଭାରି ଭୟ ବର୍ଷା ଦିନ କୋଉଠି ଯଦି ଘର ଟିକେ ଫାଙ୍କା କି କଣ ଥିବ ଆମର ତ ଗାଁଙ୍କ ଗହଳି ଜାଗା ନା କୋଉଠି କଣ ଟିକେ ଫଖ ଗଛ ଭ ଯଦି ପାଖରେ କୁଆଡୁ ଆସି ଘର ସାପ ଭିତର ପସ ଭୟ ମାନେ ବହୁତ ମତେ କିନ୍ତୁ ସାପକୁ ଭାରି ଭୟ ମୁଁ ତଥାପି ଏଇଠି ଦେଖିକି ସେ ସାପଟ ଗୋଟେ ବାଡିରେ ଫୋପାଡି ଯେମତି ଯେ ସେ ଡେଇଁ ପେଇଲା ସେପଟକୁ ସେପଟକୁ ପଡିଲା କୁଆଡେ ଗଲା କେଜାଣି ଭଗବାନ ସେ ତା ବାଟରେ ପଳଉ। ଆମକୁ ନ ଦେଖା ଦଉ ମତେ ଭାରି ଭୟ ଲାଗେ ଶୀତ ଦିନଟା ଭଲ କଣ ପାଇଁ କହିଲେ ଶୀତଦିନ ସବୁ ଜିନିଷଟା ମିଳିଯାଏ ଆଉ ପାଗ ଭାରି ଶୁଖିଲା ଥାଏ ଆଉ ପର୍ବପର୍ବାଣି ଓସା ପାର ବି ଭଲ ମିଳେ ଭଲ ଜିନିଷ ସେ ଖାଇବାକୁ ଇଚ୍ଛା ଲାଗେ ଶୀତ ଥିବ ଜିନିଷ ଖାଇବାକୁ ଭଲ ଲାଗେ। ଲେ ସେଇଥି ପାଇଁ ମତେ ବହୁତ ଶୀତ ଟା ଭଲ ସବୁ ଋତୁ ତ ନେଇକି ଖାପ ଖାଇକି ଚଳିବାକୁ ପଡେ।
ଆଜ୍ଞା। ଆଉ ଏବେ ଆଉ ମାନେ କୁଆଡେ ଯିବାର କିଛି ପ୍ଲାନିଂ ଅଛି।
ନାଇଁ ଏବେ ତ ସ୍କୁଲ ଖୋଲିଗଲା ଛୁଆଙ୍କ ପାଠପଢା ପାଇଁ ଆମେ ରହିବା ବ୍ୟସ୍ଥ ତାଙ୍କୁ ଟିକେ ଦାୟିତ୍ୱ ନ ଦେଲେ ଛୋଟ ଛୁଆ ଯେହେତୁ ସେମାନେ ପାଠ ପଢୁନାହାନ୍ତି ଏଇଭଳିଆ ପାଇଁ ସମୟ ଚାଲିଛି ହଉ। ଆଜ୍ଞା ମୁଁ ରଖୁଛି ପରେ କଥା ଲାଗିବା ଆଁ।
ଆଜ୍ଞା।